ହ୍ୟାଲୋ ହଁ କଣ କରୁଚ?
ଟ୍ୟୁଶନ୍ ଯାଇତ ବାହାରିଲି।
ନାଇଁ ନାଇଁ ଆଜି ଟ୍ୟୁସନ ଯାଇ ନଥିଲୁ ଆଜି ଆମେ ଯାଇଥିଲୁ ବଜାର ଯାଇଥିଲୁ। ଅଞ୍ଜଳି ମୁଁ ବିିନି ଯାଇଥିଲୁ। ନାଇଁ ନାଇଁ। ପାନୁ ଯେ ଆଜି ଯାଇନଥିଲୁ ଆଉ ଅଞ୍ଜଳି ମୁଁ ବିିନି ଯାଇଥିଲୁ ମାର୍କେଟ। ବଜାର ଯାଇଥିଲୁ।
ମା କଣ ଆଇଁଲୁ?
ଚ ଚାରିଟାରୁ ଗଲୁ ଚାରିଟାରୁ ବୁଲି ବୁଲି ଆସିଲୁ ଏବେ ଆ ହଁ ହଉ ଡାକିବା ଆଉ।
ଆସିଥିଲ। ଏଇ ଯୋଉ ଫୁଲବାଣୀ ଆଇଲ ଫୁଲବାଣୀ ଲେଖା ହେଇଛି ସେ ପାଖରେ ବସିଲି ବସିଲି ବସିଲି। ତାପରେ ଯା କାଇଲି। ମୁଁ ସେ ସାଢ଼େ ଚାଟା ଆଡ଼େ ପାଞ୍ଚଟା ଆଡ଼େ ଗଲି। ବସିଲି ବସିଲି ଗସିଲି ଆଉ ସପିଂ କଣ କଣ କଲ?
କଣ କହୁଥିଲି ବୁଲିକି
ତ ମୁଁ କିଛି ଆଣିଲିନି। ମତେ କିଛି ପସନ୍ଦ ଆସିଲାନି ତ ମୁଁ କିଛି ଆଣିଲିନି ଅଞ୍ଜଳି ଧରିକି ଆସିଲା କହୁଚି।
ହୁଁ ଉ ଖାଲି ତାକୁ ସା କା ସାଥିରେ କା ସାଥିରେ ଯାଇଥିଲ କି? ହୁଁ ହୁଁ ହୁଁ ହୁଁ ବିିନି ବି ବୋଧେ ପିଲାଙ୍କୁ ଟିଉସନ କରୁଛି କି?
ହଁ ହଁ କରୁଛି ସେ।
ବିନି ଟ୍ୟୁସନ କରୁଚି ନ ପିଲାଙ୍କୁ?
ହଁ ହଁ।
ହୁଁ। ଭଲ।
ହଁ ମୁଁ ରୋ ରୋଷେଇ କଲଣି?
ରୋଷେଇ ଭାବୁଛି କଣ କରିବି ବୋଲି ଭାତ ଅଛି ଯେ କଣ ଗୋଟେ କରିବି ଖାଇ ବୋଲି ଭାବୁଚି ଆଉ। ପଠେଇ ଦିଅ ତରକାରୀ ଟିକେ କି ଆଣି ଆଇବି।
ହଁ।
ତରକାରୀ ଆଣିଆଇବି ବି କହୁଛି ତରକରି ଆ
ହୁଁ ପୋଟଳ ଆଳୁ ଗାଜର।
ତମେ କଣ ରୋଷେଇ କରିଛ ତମେ କଣ ରୋଷେଇ କରିଛ କହୁଚି।
ପୋଟଳ ଆଳୁ ଗାଜର ତରକାରୀ କରିବି ଏବେ।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
ନାଇଁ ନାଇଁ।
ତମର ନେଟୱାର୍କ ସେ ପାଉନି।
ଆ।
ନେଟୱାକ ଠିକ ସେ।
ହଁ ସ୍ଲୋଲୋ ହୋଉଛ। ହଁ ନେଟୱାର୍କ ଟିକିଏ ସ୍ଲୋ ହଉଛି କହୁଛି।
ହଁ ଆଉ କଣ କଣ କଣ ରୋଷେଇ କରିବା ଆସୁଛି ତମକୁ।
ସାଙ୍ଗେ ସାଙ୍ଗେ ରୋଷେଇ କର ତରକାରୀ ଟିକିଏ ଆଣଆବ କହୁଥିଲି।
ହଁ ହଁ କଣ କଣ ରୋଷେଇ କରି ଆସୁଛି ତମକୁ।
କଣ କଣ ମାନେ ମୁଁ ଝିଅ ଟେ। ମୁଁ କଣ ଝିଅ ଟେ କି ମତେ ସବୁ ଜିନିଷ ଆସି ଯାହା
ହଁ ଯେ ଯାହା ଯାହା ଆସୁଛି ଚିକେନ ରୋଷେଇ କରି ଆସୁଛି ନା ନାଇଁ।
ହଁ ଟିକିଏ ଟିକିଏ ଆଉ ତମ ଠାରୁ କମ ଆଉ ତମେ। ଟେଷ୍ଟି ରୋଷେଇ କରିପାରିବା ଆମେ ଆଉ ଟେଷ୍ଟି କରିପାରିବୁ। ଯାହା ହେଲେ ବି ଗୋଟେ ହଁ ଯେମତି ସିଷ୍ଟମେଟିକ ଚାଲିବ ହଁ ପିଆଜ ପକେଇବ ପିଆଜ ତାରେ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ।
ଫାଷ୍ଟ।
ସେଇ କଥା ତ କହୁଛିେ ଆଗ ପିଆଜ ପକେଇବ ଯେମିତି ଚାଲିଛି ପିଆଜ ପିଆଜ ସିଝିଲା ସିକି ଲଙ୍କାଗୁଣ୍ଡ ଚିଲି ଧନିଆ ପାଉଡର ଜିରା ପାଉଡର। ଅଦା ରସୁଣ ପେଷ୍ଟ ସେଇଟା ମସଲା ଟିକେ ସିଝିଲା ସିକିି। ଚିକେନ ପକା ହଉଛି ଆଉ। ଚିକେନ ଉ ଗୋଟେ ଘଣ୍ଟାଟେ ସିଝିଲାି ତ ରେଡି ଚିକେନ ଆଉ ଟେଷ୍ଟ ହଉ ନ ହଉ। କିନ୍ତୁ ତମ ଭଳିଆ ଟେଷ୍ଟ ରୋଷେଇ କରିପାରିବୁ କି ଆଜ୍ଞା।
ହଁ। ହୁଁ ହୁଁ।
ହୁଁ। ତମେ ଏବେ ଇଭିନିଂ ରେ କଣ ଆଳୁ ପୋଟଳ ଆଳୁ ପୋଟଳ। ଗାଜର ପୋଟଳ କରିବି ବୋଲି କହୁଛ।
ହେ।
ହଁ।
ଅ।
ଇଭିନିଂ ରେ କଣ ଏଇଟା ରୋଷେଇ କରିବି ବୋଲି କହୁଛ କହୁଛି।
ହଁ ରାତିରେ ଖାଇବୁ ନା।
ହୁଁ ହୁଁ ହୁଁ ହଁ ନା। ଗ୍ୟାସ୍ ତାହେଲେ ବୁଲେ ବଲ ତମର କଣ ଏଚ୍ କି ଇଣ୍ଡିଆ? ଗ୍ୟାସ୍ ଟା ତମର ଏଚ୍ କି ଇଣ୍ଡିଆନ।
କଣ ଯେ।
ଇଣ୍ଡିଆନ୍। ଇଣ୍ଡିଆନ୍ କେତେ ନେଉଛନ୍ତି ଗ୍ୟାସ?
କେତେ ଗୁଡେ ଆଠଶହ କେତେ ଗୋ
ହଁ କି ଯା ହଉ। ବହୁତ ବହୁତ ଶସ୍ତା ଅଛି ତାହେଲେ।
ହେଇଥିବ ମୁଁ ଜାଣିନି କହୁଛି ଆଉ।
ଉ ହୁଁ।
ହୁଁ କିଏ କିଏ ରହୁଛ ରୁମ ରେ।
ଏକୁଟିଆ।
ଓହୋ ଭଡା କେତେ ଦଉଛ?
ଦୁଇ ହଜାର।
ଓହୋ ତାହେଲେ ଜଣ ହିଁ ସବୁ କରୁଛ ନା।
ହୁଁ ଏକୁଟିଆ ସବୁ କିିଛି
ହଁ।
ହ ହଁ ବିିନି କଣ ଖା ମାନେ ଖାଇବାକୁ ମାଗିଥିଲା। ବିନି ଡାକିଥିଲା। ଯେହେତୁ ବିନି କଣ ଖାଇବାକୁ ମାଗିଦେଲା।
କିଛି ଖାଇନୁହେଁ କା ଏମିତି ହ ବୁଲିଲୁ। ନାଇଁ ନାଇଁ କି କିଛି ମାଗ ମଗ ନାହିଁ। ଗୋଡ଼ିଲେ ମାଗିଲେ ପଣ୍ଡା ଚାଟ୍।
ହଁ ହ କଉ ଦିଦି ମା ଗିର ସେଇଟା
ହୁଁ ଗୋଟେ ଦିଦିଟେ ମୁଁ ବି ଜାଣିନି।
ନ ଜାଣିକି ମାଗିଲ ଆସିକି।
ମୁଁ ତାକୁ ଜାଣିଛି।
ମାଗବେଲା ସେିକ ଖାଇଦି ପଳେଇ ଆଇଛ ତାହଲେ କଣ ଟା ଫୋନ କରୁଥିଲା। ପୁଣି ପଣ୍ଡା ଫୋନ କରୁଥିଲା। ପୁଣି ପାତ୍ରକୁ କହୁଥିଲା। ତିନିଶହ ଟଙ୍କା ପଠେଇଦେ ଖାଇବାକୁ। ନାଇଁ ବୁଲିକି। ଏଇ ମାଂସ କୋହୁଥିଲା ସେଟା ମତେ ଏଇ ପଣ୍ଡା ଫୋନ କରି ତିନିଶହ ଟଙ୍କା ମାଗୁଥିଲା। ମୋ ପାଖରେ କୁଆଡୁ ତିନିଶହ ଟଙ୍କା ହବ। ଆଡେ ଆମେ ଖାଇବାକୁ ପାଉନେ ସେମାନେ କହୁଥିଲେ। ଆଡେ ସିଦ୍ଧାନ୍ତ ଫୋନ। କରିବି ସିଧାନ୍ତ ଯଦି ଫୋନ ଲାଗିଲା। ବଲେ ସିଏ ଯଦି ଗାଡି ଆଣିବ। ତାହେଲେ। ମୁଁ ଚମିନ ଗୋଟେ ଗୋଟେ ମାଗିବି। ଆଉ ମୁଁ ଗାଡି ଧରିକି। ତାକୁ ଧରିକି ଆଇଗଲେ। ଜମା କିଛି ମାଗିବିନି। ଖାଇ ନାଇଁ ସେମାନେ ମୁଁ ବସିଲି ବସିଲି ବିଚାରିଲି ତାର ଆସିଲି ଆଉ ବୋଲିୁ କ ପଳେଇି ସେ କହୁଥିଲା ଯଦି ମତେ ଗାଡିରେ କୁଆଡେ ଯାଇଥାନ୍ତା ଗାଡି ତମ ପାଖରେ ବି ନାହିଁ। ହୁଁ। ହଠ
ଆଉ ଘରକୁ ମନେ ପକଉଛ ନା ନାଇଁ? ହ୍ୟାଲୋ
ଘର କଥା ମନେ ପଡୁଚି। ବହୁତ ଟିକେ ନୁହଁ ଘର କଥା ବହୁତ ମନେ ପଡୁଛି ଟିକେ ନାଇଁ କହୁଛି।
ହଁ କଣ କରିବା ଆଉ ଏ ତ ହଉଚି।
ମନେ ପଡୁଛି ବହୁତ କିନ୍ ତୁ କଣ କରିବୁ। ଯାଇପାରୁନାହିଁ ଆଉ ଖାଲି ମାରିବାକୁ ପଡୁଛି।
ହଁ। ହଉ। ହାଲୋ ହୁଁ କୁହ ତାହେଲେ ଆଉ କଣ?
ହୁଁ ହୁଁ।
ଦାରିଙ୍ଗ୍ ବାଡ଼ି।
ହୁଁ ଥରେ ବୁଲି କଉଠ
ତଡ଼ି ଟିକେ କୁହ
ଏଥର କ ଆସିବ ତାହେଲେ ଦାରିଙ୍ଗ ବାଡ଼ି ବୁଲେଇବି ଛଅ କିଲୋମିଟର।
ଧାନବାଡ଼ିରୁ ତମ ଗାଁ ଧାନବାଡ଼ିରୁ ତମ ଗାଁ କେତେ ଦୂର ହଉଛି?
ସତର ସତର। ହଁ ଯାଇଲ କି ଏଥର ଯାଇଥିଲ ଆମ ଗାଁ ଆଡ଼େ?
ହଁ ମୁଁ ଥରେ ଆଇଛି ଓହୋ।
ହଁଆଃ ତମେ ଯାଇଥିଲ କି ଏଥର ଯୋଉ ପିକନିକ ଯାଇ ଇଏ ଯାଇଥିଲୁ ଆମେ ଯୋଉ ଫାଷ୍ଟ ସେତେବେଳେ ଯାଇ ଥିଲ? ବୁଲିନେବି ତାହେଲେ କହୁଛ
ନାଇଁ ନାଇଁ ଯାଇନଥିଲି ନା ମୁଁ ଦେଖିଛି ତ ସେଇଥିପାଇଁ ଗଲିିନି ଆଉ
କି କିଏ ଯାଇଥିଲ?
କା ତ ସେଇଥିପାଇଁ ଗଲିନି ନହେଲେ ଯାଇଥାନ୍ତି। ଥିଲେ ଆଉମ ଆଣ୍ଟିରେ ବାହାରିଲେ ତ ତାଙ୍କୁ ତ ହିଁ ଯାଇଥିଲି।
ହୁଁ ହୁଁ ହୁଁ।
ହଉ ରଖୁ ତାହେଲେ ମୁଁ ଟିକେ ପରେ ଫୋନ କର।
ହଁ ହଁ ହଉ ହଉ ହଉ ମୁଁ ଟିକେ ଟିକେ। କେ ଛାଡି କଲ୍ କରୁଛି ତାହେଲେଁ ହଁ ହଁ।
ଅଛି କାଟ କଲ୍ କାଟ
ହୁଁ ହୁଁ ହଁ ହୋ।
ହୁଁ ହଁ।
କାଟ
ହ୍ୟାଲୋ।